ନମସ୍କାର ନମସ୍କାର।
କଣ କରୁଛନ୍ତି?
ଏଇଠି ଯାଇଥିଲି ଟିକେ ଘର କାମ ହଉଥିଲା ତ ସେଇଟା ଅଛି ନା ଆଉ ତ ଭଲ ଅଛି ଆଉ।
ଆଜ୍ଞା ଆଜ୍ଞା ଆଉ ଖାଇଲେ କଣ?
ଖାଲି ଭାତ ଡାଳି ଆଉ ଆମର ଆମ୍ବ ଆଉ ପୋଟଳ ଆଳୁ ତ ଖାଲି ଏ ସବୁ ଆଉ
ଆଉ କଣ କହୁ?
ଆଉ ରଜରେ ଯଉ ବୁଲାବୁଲି କଲେ ନା ନାଇଁ?
ରଜରେ ଏଥର ଗରମ ହେଲା ଘର କାମ ଟିକେ ଥିଲା କୁଆଡ଼େ ଯାଇ ହେଲାନି ଆଉ।
ଆଚ୍ଛା ଘରେ କଣ ପିଟା ମସଲା କି?
ଘର ଛାତ ପଡ଼ିବାର ଥିଲା ତ।
ତମେ କଣ କରିଥିଲ କି ସେଠି?
ଟିକେ ବ୍ୟସ୍ତ ରହିଲି ଆଉ ମିସ୍ତ୍ରୀ ମାନେ ଆସିଲେ। ସେ କାମ ଟିକେ ଦେଖା ଦେଖି କରିବାକୁ ପଡ଼ିଲା।
ତମ ଘରେ ଆଉ କେହି ନାହାନ୍ତି କି ଦେଖାଦେଖି କରିବା ପାଇଁ?
ଅଛନ୍ତି ସେ ଟିକେ କଣ ଦରକାର ପଡ଼ିବା ଭଲ ମନ୍ଦ ଦବା ନବା ଏଇଆ।
ତମେ ତ ଖାଇବା ପିଇବା କରିବାକୁ ଦେଇଥିବ ମିସ୍ତ୍ରୀ ମାନଙ୍କୁ ଆଉ।
ହୁଁ।
ଯାହା ହେଉ। ଆଉ ଆପଣଙ୍କ ଦେହପାହା କେମିତି ଅଛି?
ମୁଁ ଭଲ ଅଛି ।
ତମେ ଭଲ ଅଛ ନା?
ଆଜ୍ଞା । ଖରାବେଳେ ଭାତ ଡାଲମା ଭଲରେ ଅଛି।
କଲରା ଟା ଆଜ୍ଞା ବହୁତ ଭଲ ଦେହ ପାଇଁ କଲରା ଟା ବହୁତ ଭଲ ।
ଆଉଁ ଅଛୁଁ?
କଲରାଟା ଆପଟ ଡାଇବେଟିସ ହଉ ଯା ହଉ ମଧୁମେହ ହଉ ଯାହା ହଉ କଲରା ଖାଇବେ ମୋତେ ବହୁତ୍ ବଢିଆ ହବ ।
କଲରା କଣ ବାରିରେ ଲଗାନ୍ତି ନା କିନି ପାଇଁ ଆଣନ୍ତି?
ଆଜ୍ଞା।
କଲରା ବାଲିରେ ଲଗାନ୍ତି ନା କିଣିକି ଆଣନ୍ତି?
ତେଣୁ ଆସେ ଆଉ ଭଲ ବାଡେ କୋଉଠି ଲଗାହୋଉଛି?
କେତେ ନେଖା କମାଇ କିନିଚନ୍ତି?
କୋଡ଼ିଏ ଟଙ୍କା ତିରିଶ ଟଙ୍କା ଏମିତି ସବୁ ବିକ୍ରି ହୁଏ ଆ
ଆଚ୍ଛା ଆଚ୍ଛା। ଆପଣଙ୍କ କଣ କେମିତି ସବୁ ଏ-କଣ ପାଖାପାଖି ଚାଲା ଣ ହୁଏ ନା ବାହରୁ ଆସେ?
ଏଇ ବାହାରୁ ଆସେ ଆଉ।
ଆପଣ ହିୟାଡେ ଆମ୍ବ ମିଳୁଚି ନା ଆମ୍ବ, ପଣସ?
ହ ଆମ୍ବ, ପଣସ ସବୁ ସରିବ ସରିବ ହେଲାଣି। ଆଉ କଣ ଗଛରେ ଅଛି?
ଏଥର ରେ ଆମ୍ବ କେତେ କଣ ଖାଇଚନ୍ତି?
ଆମ୍ବ ଏଥର ବହୁତ ହେଇଥିଲା।ଆମ୍ବ ଖାଇଲୁ, ଆମ୍ବସରା କଲୁ।
ଆଚ୍ଛା। ଆମ୍ବସରା ମାନେ କରି କଣ ଘରେ ଖାଆନ୍ତି ନା ବିକ୍ରି କରନ୍ତି?
ନାଇଁ ନାଇଁ ଘରେ ଖାଇଦୋଉ ବିକ୍ରି କାହିଁ କରିବୁ।
ନା ନା ଆଜିକା ଆଜିକା ସମୟରେ ଆଚ୍ଛା ସବୁ ନାରୀ ଶ୍ ଶକ୍ତି ଉଦିକରଣ ଗୋଟେ ଭାରିଚି ଗୋଟେ ସରକାରଙ୍କର ନୂଆ ଯୋଜନା ସେଠି ତା ଦ୍ଵାରା ଆପଣ ମାନେ ଯାହା ସବୁ ଘରୋଇ ଜିନିଷ ଆମ୍ବର ଯେ କୌଣସି ଖଟା ହଉ, ତେନ୍ତୁଲିର ଖଟା ହଉ ସବୁ ବିକ୍ରି କରିପାରିବେ। ସେଇ ତାଙ୍କର ଷ୍ଟଲ୍ ପକେଇବେ । ମନେକର ଆପଣଙ୍କର ଗୋଟେ ଗୋଟେ ଆପଣଙ୍କ ଏରିଆ ରେ ଗୋଟେ ହେଲା ଗୋ ଟେ କଣ ଗୋଟେ ମୋ-ମେଳା ମଉଛ ଟାଇପ୍ ର ହେଲା । ସେଠି ଆପଣ ଯାଇକି ଗୋଟେ ଷ୍ଟଲ ପକେଇକି ସେଠି ଆପଣ ବିକ୍ରି କରିପାରିବେ । ବୁଝିପାରିଲେ ନା ସେଠି ତା ଦ୍ଵାରା ସରକାର ଆପଣଙ୍କୁ ବିଭିନ୍ନ ପ୍ରକାର ସହାୟତା ଯଦି ଏଇ ମୋରା ଆ ରାଶି ଦୋଉଛନ୍ତି, ନୁଅ ପ୍ରକାର ଭଅ ରାଶି ଗୁଣ ଭଲ ଭାବରେ ଦୋଉଛନ୍ତି। ଉଁ ନା, ସମସ୍ତେ କରିପାରିଲେ ହେଲା ଆଉ, ଆପଣ ବୋଧେ ସେମିତି କରୁନାହାନ୍ତି ଆଉ।
ହୁଁ।
ଆଉ ଆଉ କେବେ କଁ ଆସୁଛନ୍ତି ଗାଁକୁ?
ନାଇଁ ଏବେ ଯାଇନି ଲେଟ୍ ଅଛି ଆଉ ।
ପିଲାମାନେ କଣ ସ୍କୁଲରୁ ଆଇଲେଣି?
ଠିକ୍ ଆଉ।
ପିଲାମାନେ ସ୍କୁଲ ରୁ ଆଇଲେଣି?
ନା ନା ଆସିନାହାନ୍ତି।ଆପଣଙ୍କର ନଡିଆ ଗଛ କଣ କେମତି ଅଛି? ଫଳ ସବୁ କଣ କେମିତି ଫଳେ? ନାଇଁ
ନାଇଁ।
ଆମ ଏପଟେ ନଡିଆ ସବୁ ବହୁତ ଅଛି।
ତଥାପି କେତେ କଣ ଫଳେ?
ନଡ଼ିଆ ଗଛ ବହୁତ ଅଛି ଫଳ ବି ବହୁତ ବଢିଆ ସେ ହୁଏ ଆମର ଯେତେବେଳେ ଆସିକି ଚଭାର ପାରିଦିଏ ତାକୁ କିଛି ସିଏ ନେଇଯାଆନ୍ତି କିଣିକି ନେଇଯାଆନ୍ତି।
ଆଉ ବାକି ଆଉ
ଆଜ୍ଞା ଆଜ୍ଞା। ଆ କଣ ସେ କେତେ ନା କଣ ବିକ୍ରି ହଉଛି ନଡିଆ ଗୋଟା?
ନଡ଼ିଆ ଗୋଟେ ଆମ ଏପଟେ ଦଶ ଟଙ୍କା ପଡିଆ ଦଶ ତାର ତ ନୁହେଁ, କୋଡିଏ ଟଙ୍କା ଭଳି ବିକ୍ରି ହଉଛି ।
ନଡିଆ ତ ଖାଇବା ପାଇଁ ଭଲ ଲାଗେ ନା ଆପଣଙ୍କୁ କଷି ନଡିଆ ଯୋଉ ନାଳି, ନାଳି ଖାଇବାକୁ ଭଲ ଲାଗେ।
ଟା, ଭଲ ଲାଗେ ।
ମଲେଇ ଥାକୁ କହନ୍ତି।ମଲେଇ ବା ବଢିଆ, ମତେ ବହୁତ ଭଲ ଲାଗେ।
ହଁ
ମତେ ଚାରିଟା, ପାଞ୍ଚଟା ଦେବେ ମୁଁ ଏକା ଥରକେ ଖାଇବି, ବୁଝିଲୁ ।
ଆଜ୍ଞା, ଆଜ୍ଞା।
ଆଉ କଣ କୁହନ୍ତୁ।
ଫରଙ୍କ ହେରି, ସିଆଡେ କଣ, କେମିତି ସବୁ ଧାନ ଚାଷ ପ୍ରତି, ଧ୍ୟାନ ଦେଉଛନ୍ତି ନା? ଧାନ ଚାଷ ହୁଏ ନା ସେ ଧାନ, ମୁଗ, ବିରି ଆଜ୍ଞା। କାରଣ ଆଜି ମୁଁ କହୁଛି ।କାରଣ କହିଲି ସେଥିପାଇଁ, କି ଆମ ଇଆଡେ ଧାନ ଚାଷ କ ମୁଁ ଆଜି ହଲ କରିକି ଆଇଛି।
ଆଜ୍ଞା ।
ଧାନ ବୁଣିକି ଆଇଛି କଣ ବୁଣି ପ୍ରତିକ୍ଷା ସ୍ୱର୍ଣ୍ଣ ବିଜ୍ଞାନ ବୁଝ ନା ହଜାରେ ଏକ ଆଉ' ହାଉ, ଏଇ ସବୁ ଆଉ'। ଏ ସବୁ, ଆମେ ଆଜି, ତଳ ଆଜ୍ଞା ଆଜ୍ଞା ମୁଁ ତ ଚାଷ ଚାଷୀ ଚାଷ ହେଲା ମୁଖ୍ୟ ଆମର।
ଓ ହୋ ।ଧାନ କଣ ଘରେ ଖାଆନ୍ତି?
ନାଇଁ ଆମର ମଣ୍ଡି କି ଦିଆଯାଏ। ଆମର ସରକାରଙ୍କ ସହ, ତରଫରୁ ଯୋଉ' ମଣ୍ଡି ଅଛି ସେ ମଣ୍ଡି କି ଆମର, ବିକ୍ରିୟ କରା ଯାଏ।
ଧାନଟା ମଣ୍ଡକି ଦେଉଛନ୍ତି କଣ, ପାଇଁ?
ସରକାରଙ୍କ ନିୟମ ଅନୁସାରେ, ଏଇଥର ଦୁଇ ଶହ କରିଥିଲେ ଟନ୍ କୁଣ୍ଟାଲ ପିଛା। ଆମେ ସେଇଠିକି ବିକିଲେ, ଆମେ ଦି ପଇସା ଲାଭ କରିବୁ। ମୁଁ ଘରେ ରଖି ଆମେ କଣ କଲୁ କହିବ।
ହୁଁ, ପା ଠିକ୍, ଠିକ୍ କଥା।
ସେ ଦିଏ ଭଲ ରେଟ୍ ଅଶୀ ଟଙ୍କା ଲେଖା ଯାଇଥିଲା। ଏଥର, ମୁଲକୋବି ନବେ ଟଙ୍କା ଲେଖାଁ ଯାଇଥିଲା ।ଭଲ ରେଟ୍ ରେ ଯାଇଥିଲା
ହୁଁ।
ଏଥର ଏତେ ପ୍ରଚୁର ମାତ୍ରାରେ, ହେଇଥିଲା ଧାନ ସକାର ନେଇପାରିଲେନି ଆଧିପନ୍ତ ଦେଖି ନଥ ଧାନେ ଆଧିପନ୍ତ।
ହୁଁ। ଏଥର ତ ଲଗା ହବାକୁ ଆସିଲାଣି ଆପଣ ଧାନ ଆଜି ଯାଇ ପକିଂ ହଉଛି।
ଆମର ସରିଯାଇଛି ମାନେ ଗୋଟେ ଗୋଟେ ଏ ଗାଁ ଗ କଥା କହୁଛି ସେମାନେ ଆଜି ପଦା ବିକ୍ରି କରିପାରିଥାନ୍ତି।
ଓ ହୋ।
ଅସୁବିଧା ସମ୍ମୁଖୀନ ହଉଛନ୍ତି ଲୋକମାନେ କୁ ଏତେ ପରିବାର ସରକାର ନେଲେ ହବ ନା ଆଉ ଗା
ହୁଁ ହୁଁ ହ ହଁ ହଁ ସେଠି ଯୋଟା କଥା କହିଲେ ଠିକ। ଠିକ କଥା ନା।
ଏଇ ସବୁ କଥା ଆଉ।
ହଁ ଆପଣ କଣ କରୁଛନ୍ତି ଏବେ?
ହେଇ ଘରେ ଅଛି ଆଉ ମାଆଙ୍କୁ ଟିକେ କାମ କାମାରେ ସାହାଯ୍ୟ କରେ ଏମିତିଆଉ।
ଆଜ୍ଞା?
ରଷେଇ କଣ କଣ ଶିଖିଛନ୍ତି?
ଆପଣଙ୍କର ସବୁ ଜାଣିଛି ମୋର ଗୋଟେ ୟୁଟୁବ ଚାନେଲ ଅ ମୁଁ ସେଥିରେ ରୋଷେଇ କରିକି ଛାଡ଼େ। କେବଳ ସେଇଥିରେ ବ୍ୟସ୍ତ ରୁହେ ଆଉ। ପଇସା କିନ୍ତୁ ଏଯାଏ ପଇସା କିନ୍ତୁ ଆସିନି
ଅଧିକ ଲୋକ ଦେଖିଲେ ଯାଇକି ହବ ଆଜ୍ଞା।
ର ପରେ ଆପଣଙ୍କର ପଇସା ଆସିବ।
ଆଉ ଆସୁ ଯିବା ଆସୁ ବା ଆସ
ଆପଣ ପନିପରିବା ଯୋଉ ଚାଷ କରୁଛନ୍ତି, ସେଟାକୁ ୟୁଟ୍ୟୁବ ରେ ଛାଡନ୍ତୁ ଆପଣଙ୍କର ବି ବହୁତ
ନା ଠିକ୍ କହିଛନ୍ତି, ଛାଡିଲେ ହବ।
ଆଉ କଣ ଖବର କୁହନ୍ତୁ?
କଣ ଖବର ଏଇସବୁ ଭଲ ଆଉ।
ହୁଁ। ଆଉ ଆପଣଙ୍କ ପିଲାମାନେ ସବୁ ସ୍କୁଲରୁୁ ଫେରିଲେଣି ନା ଫେରି ନାହାନ୍ତି?
ହ୍ୟାଲୋ। ଆପଣ ପିଲାମାନେ ସ୍କୁଲ ରୁ ଆସିଲେଣିି?
ନା ଆସିନାହାନ୍ତି ଆସିବୁ ଚାରିଟା ବାଜିଲେ ଆସିବୁ ଆଉ।
ହଁ ହୋ। ହଁ ଏମିତି ଖାଇ ପିଇକି ଆପଣ ଖୁସି ରେ ରୁହନ୍ତୁ ପିଲାମାନଙ୍କ ସହିତ ଏଞଜୟ କରନ୍ତୁ।
ହ।
ପୁନ ପରେ କେବେ କଥା ହେବା ଆଉ ରଖୁଛି। ନମସ୍କାର ନମସ୍କାର।